କଣ କରୁଚନ୍ତି? ମୁଁ ବି ସେଇ ବସିଚି। ଖାଇସାରିଲେଣି ହଁ ହଁ ଖାଇସାଇଲିଣି ଆପଣ?
ହଁ ଖାଇସାରିଲିଣି।
ଆଉ ଏବେ ବଧେ ଅ ଏ ଭାତ, ଡାଲି, ଭଜା ହେଇଥିଲା ଆମିଷ ତ ତ ଆମିଷ ତ ଖାଉନାହିଁ ପଶୁ ହତ୍ୟା କରିବାଟା ଠିକ୍ ନୁହେଁ।
ଓ ହୋ
ଆଉ ଏବେ ତ ରଜ ଯାଇଛି ରଜ କି ପରି ଆପଣଙ୍କର ଗ୍ରାମରେ ପାଳନ କରାଯାଇଛି?
ଆମ ଗ୍ରାମରେ ରଜ ଧୁ ଧୁମଧାମ ରେ ପାଳନ କରାହଇଛି ନାଚ, ଗୀତ
ସବୁ କିିଛି ଆପଣ ଗାମ ରେ ତ ସବୁ କିଛି ଧୁମଧାମରେ ପାଳନ କରାଯାଉଛି ଆଉ।
ସବୁ କିଛି ଧୁମଧାମ ରେ ପାଳନ କରାହାଉଛି ଆମର ପୁରା ଏକ ନମ୍ବର ଗାଁ।
ହୁଁ ଆଉ କିପରି ପାଳନ କରାଯାଉଛି ଟିକେ କୁହନ୍ତୁ? ଆମର ଏଠି ପ୍ରଥମେ ତ ଅ ଯୁବକ ଦଳ ସଂଗଠିତ ହୋଇ ଏକ ଅ ସଂଘର ଆୟୋଜନ କଲେ। ସଂଘ କ ସଂଘର ଆୟୋଜନ କରି ଏକ ମିଟିଂ ବ ଏ ଯୋଉ ସଂଘର ଆୟୋଜନ କଲେ ତାପରେ ମାସେ ଆଗରୁ ଜଙ୍ଗଲକୁୁ ଯାଇ କାଠ ଆଣି ଦୋଳି ମାନଙ୍କର ଯ ଯେକଣସି ସବୁ ଜିନିଷ ସାମଗ୍ରୀ ତାକୁ ଯୋଡି ଆଉ ଗା ବାହାର ଗ୍ରାମରେ ବଢେଇ ଡାକି ତାକୁ ଭଲ ଭାବରେ ଦୋଳି ବାନ୍ଧି ସବୁ ପ୍ରକାର ଦୋଳି କରି ଏବଂ ପୂର୍ବ ଦିନ ବହୁତ କିଛି ଦୋଳି ପକାଇଲେ। ଆଉ ଆ ଏଠି ଆମର ରଜରେ ହୋଇଇଯାଏ ପ୍ରତିଯୋଗିତା। ପ୍ରଥମ ଦିନ ହୋଇଥାଏ ପ୍ରଥମ ଦିନରେ ଆମର କିଛି ହୋଇନଥାଏ। ଚା ଚାରି ଘଟିବା ବେଳୁ ପ୍ରତିଯୋଗିତା ଆରମ୍ଭ କରାଯାଏ ଏବଂ ବହୁତ ବହୁତ ଫୁଲରେ ସଜାସଜି କରାଯାଏ। ଆମର ମନ୍ଦିରରେ ହୁଏ ଏହା ଏକ ମନ୍ଦିରରେ ହୁଏ। ମନ୍ଦିରର ଗୋଟେ ସୁନ୍ଦର ଜାଗାରେ ହଁ ଆଉ ଆମର
ହ
ଏ ଦୋଳି ପଡ଼େ ବାହାରୁ ବି ଆସନ୍ତି ବାହାରୁ କିଛି ଲୋକ ଦୋଳି ପକାନ୍ତି।
ଦୋଳି ଦୋଳି ପଡ଼େ ସବୁ କିଛି ଏମିତି ହୁଏ ତାପରେ ଆ ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି ହୋଇଥାଏ। ଯାକି ଏ ଆମର ଝିଅ ପିଲାମାନଙ୍କର ମୁଖ୍ୟ ପର୍ବ ସେ ରଜ ସଂକ୍ରାନ୍ତି ହୋଇଥାଏ। ତିନି ଦିନ ଯାକ ତାଙ୍କର ଉତ୍ସବ କିନ୍ତୁ ମଝିଦିନ ଆମ ଗ୍ରାମରେ ଟିକେ ଅଧିକ ପ୍ରତିଯୋଗିତା ପ୍ରତିଯୋଗୀ ହୋଇଥାଏ। ଆଉ ତାଙ୍କ ମଧ୍ୟରୁ କିଛିଟା ଆ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥାନ୍ତି। ତୃତୀୟ ଦିନ ବି ସେହିଭରି ଚାଲିଥାଏ। ଚତୁର୍ଥ ଦିନ ଆମ ଗ୍ରାମର ରାତି ରାତ୍ରିରେ ଏ ଗାଁର ବୃଦ୍ଧ ଲୋକ ଏବଂ ମୁଖିଆ ଲୋକ ଆସନ୍ତି।
ଉଁ।
ତାଙ୍କ ପାଇଁ ସବୁ ରଖାଯାଇଥାଏ। ସେଠି ବସିକି କଣ କରନ୍ତି କହିଲେ ଯୋଉ ପ୍ର ଯିଏ ମେଟ୍ରିକ ପରି ବୈଠକ ବସାନ୍ତି ନୁହଁ ତ ଯୋଉ ସବୁ ପ୍ରଜାମାନେ ଫାଷ୍ଟ ସେକେଣ୍ଡରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିଲେ ତାଙ୍କୁ ପୁରସ୍କାର ଦିଅନ୍ତି। ଆଉ ଯିଏ ମେଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅର୍ପଣ କରିଥାନ୍ତି। ତାଙ୍କୁ ବି ଦିଅନ୍ତି। ଏବଂ ଯୁକ୍ତ ଦୁଇରେ ବି ଯିଏ ପ୍ରଥମ ସ୍ଥାନ ଅର୍ପଣ କରିଥାନ୍ତି ତାଙ୍କୁ ବି ସମ୍ମାନିତ କରନ୍ତି। ଆଉ ସବୁ ଗ୍ରାମଲୋକ ସେଦିନ ଯାଆନ୍ତି ଏବଂ ବହୁତ ବାହାରୁ ଗ୍ରାମଲୋକ ବି ଆସନ୍ତି ଆମ ଗାଁର ରଜ ମହୋତ୍ସବ ଦେଖି ପଞ୍ଚମ ଦିନ ଆମ ଗ୍ରାମର ସବୁ ଉଁ ଯୁବକମାନେ ମିିଶି ମିଳିତ ହୋଇ ଯେତକ ସବୁ କାଠ ଗୋଟେ ଗୋଟିଏ ଘର ଅଛି, ସେ ଘରେ ଯେତକ ସବୁ ଜିନିଷ ଲାଗିଥିଲା ସବୁ ରଖନ୍ତି ଭା ସାଇଜ୍ କରିକି। ଏବଂ କାଠକୁ କାଠକୁ ବିକନ୍ତି। ଏବଂ ଏକ ଭୋଜି କରନ୍ତି। ଆଉ ଓ ସକ୍ଷମ ଅନୁସାରେ ନିଜ ହାତରୁ ପଇସା ତା ଦେଇେ ଭୋଜି କରନ୍ତି ଏବଂ ମୁଁ ଗ୍ରାମ ମଝି ସେ ମନ୍ଦିରରେ ଯେତେକ ସବୁ ଲାଇ ଲାଇଟ୍ ଲଗା ହୋଇଥାଏ ତାକୁ ସବୁ ଖୋଲନ୍ତି। ଏବଂ ସବୁକିଛି ଖୋଲା ହେଇ ଏ ଏଇପରି ପାଳନ ହେଇଥାଏ ଆମର ରଜ।
ଓହୋ।
ରଜ ପରେ ପରେ ତ ଆସିଯାଇଥାଏ ଆମର, ଆଁ
ପାଟି କରୁଛନ୍ତି?
ଶୁଭୁଛି ଟି?
ହଁ।
ଏବେ ଶୁଭିଲା?
ନାଇଁ।
ତାପରେ ଆମ କେତେ ଟଙ୍କା ଯାହା କିିଛି।
କଥାଟା ଶୁଭୁନି ବାଗରେ।
ଯାହାକି ଶିବ ପାର୍ବତୀ ମାନଙ୍କର ବିବାହ। ଶୁଭନି ଆଁ
ଏବେ ଶୁଭିଲା ଶୁଭିଲା ଶୁଭିଲା।
ଶିବ ପାର୍ବତୀ ମା'ଙ୍କର ବାହାଘର।
ଓହୋ।
ହୁଁ।
ଏବଂ ଶୀତ କରନ୍ତି ରାତିରେ ସମସ୍ତିଙ୍କ ପାଇଁ ଭୋଜନ କରା ସମସ୍ତଙ୍କ ପାଇଁ ଖାଇବା ଜିନି ଖାଇବା ପାଇଁ ଭୋଜନ କରନ୍ତି।
ଆଉ ଆପଣଙ୍କ ଗ୍ରାମରେ ରଜ ଆଉ ଶରଣ ଶୀକ୍ଷେ କିପରି ପାଳନ କରାଯାଏ?
କଣ?
ହାଲୋ।
ଆପଣଙ୍କ ଗ୍ରାମରେ ଶରଣ ଶ୍ରୀକ୍ଷେତ୍ର ଆଉ ରଜ କିପରି ପାଳନ କରାଯାଏ?
ଆମ ଗାଁରେ ରଜ ସେମିତି ପିଲାମାନେ ସବୁ ଜଙ୍ଗଲରୁ ଯାଇଁ କାଠ ଆଣି ମନ୍ଦିରରେ ସବୁ ସଜସଜା କରନ୍ତି।
ହୁଁ।
ତାପରେ ରଜ କାଠ ହାଣି ଦୋଳି କରନ୍ତି ଦୋଳିରେ ସଜାସଜା କରନ୍ତି ଲୋକମାନେ ଆସନ୍ତି। ବୋହୁତ କୁ-କୁ-କ୍ରୀଡ଼ା ହୁଏ ଖେଳ ହୁଏ। ବୋହୁତୁ ପ୍ରତିଯୋଗିତା ହୁଏ ଏ ଯେମିତିକି ବାଗୁଡି ଖେଳ।
ହୁଁ।
ଏସବୁ ଖେଳ ହୁଏ।
ହୁଁ।
ଆଉ ରଜ ପାନ ସେ ଯୋଉ ମନ୍ଦିର ପାଖରେ ରଜ ପାନ ଦୋକାନ ବି ହୁଏ। ଛୁଆ ସବୁ କିଣିକିରି ଖାଆନ୍ତି। ଏସବୁ ହୁଏ ଆଉ।
ଉଁହୁଁ। ସମସ୍ତଙ୍କ ଗ୍ରାମରେ ତ ସେପରି ରଜ ମହୋତ୍ସବ ପାଳନ କରାଯାଏ ଆଉ ଶରଣ ଶ୍ରୀକ୍ଷେତ୍ର?
ଶରଣ ଶ୍ରୀକ୍ଷେ
ହଁ। ଶୀତଳଷଷ୍ଠୀ ହୁଏ ନାହିଁ କି ଆପଣଙ୍କ ଗ୍ରାମରେ ପାଳନ?
ଆମ ଗ୍ରାମରେ ଏତେ ଶୀତଳ ଷଷ୍ଠୀ ପାଳନ କରନ୍ତିନି।
କରନ୍ତିନି?
ନାଁ ଶୀତଳଷଷ୍ଠୀ କରନ୍ତିନି।
ଆଉ କଣ ମାନେ ପ୍ରସିଦ୍ଧ ଯାଆ ପର୍ବ ଆପଣଙ୍କ ଗ୍ରାମରେ ପାଳନ କରାଯାଏ?
ପ୍ରସିଦ୍ଧ କହିଲେ କିଛି ନାଇ ଗଣେଶ ପୂଜା ଟିକେ ବୋହୁତ ଭଲସେ ସେ ହୁଏ ଆଉ।
ଉଁହୁଁ କିପରି ହୁଏ ଗଣେଶ ପୂଜା?
ଗଣେଶ ପୂଜା ବୋହୁତ ଉତ୍ସାହିତ ସହିତ ହୁଏ। ସାଜସଜା ସହ ସବୁ ହୁଏ ଏମତି ମାନେ ସବୁ ପିଲ୍ ସବୁ କମିଟି ଏକାଠି କରନ୍ତି ସବୁ ଗଣେଶ ପୂଜା। ଲାଇନ ବାଇ ଲାଇନ ମୂର୍ତ୍ତି ରୁହେ। ସାଜସଜାରେ ସବୁ ମାନେ କମ୍ପିଟିସନ କରନ୍ତି।
ହୁଁ। ହ
ସେଇ ଟାଇପର ଆଉ। ଆଉ ଭସାଣୀ ହୁଏ ଭସାଣୀକୁ ସବୁ ଡିଜେ ବାଜା ସବୁ ଆସେ।
ପୁରୀ ଡିଷ୍ଟିକ ହୁଁ।
ପିଲାମାନେ ସବୁ ଖୁସି ଆନନ୍ଦରେ
ଉତ୍ସାହିତ ହୁଅନ୍ତି ହୁଁ,।
ନାଚନ୍ତି ମଧ୍ୟ।
ହୁଁ।
ବହୁତ ଶାନ୍ତି ଶୃଙ୍ଖଳାରେ ମୂର୍ତ୍ତିକୁ ନେଇ ବିସର୍ଜନ କରନ୍ତି।
ହଁ।
ଆଉ ଆପଣଙ୍କ ଗ୍ରାମରେ କଣ ପ୍ରସିଦ୍ଧ?
ଆମ ଗ୍ରାମରେ ପ୍ରସିଦ୍ଧ ଦଶହରା।
ଓ ହଁ।
ଦଶହରା ତ କହିଲେ ଦୁର୍ଗା ପୂଜା। ଦଶରା କଇଲା ମାତ୍ରେ ଦୁର୍ଗା ପୂଜା।
ବ୍ୟାଗ୍ ଗ୍ରାଉଣ୍ଡ ସାଉଣ୍ଡୁ, ସାଉଣ୍ଡୁ ଶୁଭୁଚି କାର୍ତ୍ତିକ।
ହଁ, ହଁ।
ଏ ନା ନା ଦିନେ ହଉ। ଆମ ଦଶହରା ତ କହିବାକୁ ଗଲେ, ଦଶହରା ଆମର ମୋ ଦଶହରା ଦଶ ଦଶଟି ମୁଣ୍ଡର ସେଦିନ ଦେ ହତ୍ୟା ହେଇଥିଲା, ରାମଚନ୍ଦ୍ର ର ରାବଣକୁ ମାରି। ବିଜୟ ଲାଭ କରିଥିଲେ ଏବଂ ବିଜୟ ଦଶମୀ ଦିନ ମାତା ଅଁ, ଦୁର୍ଗା। ମହିଷାସୁରକୁ ବଦ୍ଧ କରିଥିଲେ ଆଉ ବଳଦ ଯାତ୍ରା। ବଳଯାତ୍ରା ପାଇଁ ପ୍ରସିଦ୍ଧ। ବଳଦଯାତ୍ରା ହୁଏ ବି ମଧ୍ୟ। ବଳଯାତ୍ରା ତାପରେ ଏଠୁ ଆମର ଅ, ଏକ ହୁଏ କଣ କହିଲେ?
କଣ?
ଗୋଟେ ମେଳା ଟାଇପ୍ ର ଗୋଟେ ହୁଏ ସବୁ ଜିନିଷ ମିଳେ ସେଠି। ସେ ମେଳାରେ ପ୍ରତିଟି ଜିନିଷ ସେଠି ମିଳେ। ସେ ମେଳାରେ ଆମେ ବହୁତ ଜିନିଷ କିଣିକି ଆଣୁ ମଧ୍ୟ। ଆଉ ସେଠି ଆର୍ଦ୍ର ବାୟୁ ଦିଏ। କାରଣ ଏତେ ଗହଳି ହୋଇଥାଏ ନା। ସେଠି ସେଥିପାଇଁ ଗରମ ପବନ ଦିଏ। ହଉ ମୋର ଟେ କାମ ଅଛି। ମୁଁ ଯାଉଚି, ରହୁଛି।
ହଉ।